ହଁ ହଁ।
କଣ କରୁଚନ୍ତି?
ହେ ବସିଛି।
କଁ ପାଇଁ?
ବଇଛି।
କଁ ପାଇଁ?
କଣ?
କିଛି କାମ ନାହିଁ କି?
ହଁ, କାମ କରିକି ଗଲି। ବଇଛି ଆଉ, କାମ ଅଛି ବଇଛି ଆଉ, କରିବା ଆଉ।
ହ ହ। ଆଉ ଆପଣଙ୍କୁ ମାନେ ସଫାସୁଫି କାମ ଆସିଛି କି? ଆଁ?
ସଫା ସିଫି କାମ ମାନେ?
ଏ ଏ, ବାସନ ସଫା ଏଇସବୁ କାମ ଆଇଛି କି?
ବାସନ ସଫା ତାପରେ
ଉଁ?
କଣ ବୁଝିପାଇଲିିନି?
ହଁ ମାନେ, ବାସନ ସଫା ସଫା ସଫି। ଆମ ଘରେ କିଏ ଫାଙ୍କା ଥିଲା ଜଣେ କା-କ-କରୁଥିଲା କାମ ସେ ପଳେଇଚି।
ମାନେ ତୁ ଖହିଆ ପାଇଁ ହୁଁ ତୁ ରୋଲ୍ ଖର୍ ହେଲା।
ମୋର ଘରେ ଜଣେ ଅଛି। ସେ ସବୁ ଫୋନରେ ବସି କିଛି ନା କିଛି ଦେଖୁଥୁବ ଖେଳୁଥୁବ କିଛି ନିଶ୍ଚୟ କରୁଥୁବ ମାନେ ସେ ଫୋନରୁ ଫୁର୍ସତ ନାହିଁ ତାର କେମିତି କେଜାଣି? ଆଉ ସେ ଜାଣିଚନ୍ତି ଖାଇ କି ଖାଲି ଫୋନ ଦେଖି ଦେଖି ଫୁଲି ଗଲାଣି ପୁରା।
ଖାଏ କିି ଫୋନ ଦେଖି ଦେଖି।
ଖାଲି ଖାଉଚି ପିଉଛି ଫୋନ୍ ଦେଖୁଛି ଶୋଉଛି।
ଓ ହୋ।
ଉଠିବାର ନାହିଁ ବେଡରେ ଲାଗି ଯାଇଚି ଯେମତି ଅଠା ଲଗାନ୍ତି।
ହଁ।
କଣ କିରିବା? କଣ ତା ପାଇଁ ଅଛି କି ଆପଣଙ୍କ ପାଖରେ କିଛି ଇଏ?
ସଲୁସନ ନାହିଁ କିଛି ତାକୁ ହଁ ମୋଟା ଲୋକ।
ହଁ ସେଟିକେ ମୋଟା ଲୋକ। ଦୌଡ଼ିବି ପାରେନା।
ଓହୋ ପେଟ ଫେଟ ବାହାରିକି ଅଛି?
ହଁ।
ପେଟ କେତେ କଣ ବାହାରିଚି ଟିକେ ମାପିକି କଉନାଆନ୍ତି?
ବହୁତ ମଜା।
କେତେ କଣ ବାହାରିଚି ସେଇଟା ଟିକେ ମାପନ୍ତୁ।
ଆଜ୍ଞା କହିବି ଆଉ।
ଟେ ମାପିକି କୁହନ୍ତୁ କହିବି ଗୋଟେ କଣ ମାପନ୍ତୁ ଟିକେ।
ଏବେ ତ ମାଟି ହବନି ମାାପିଲେ ନହେଲେ କରିଦିଅନ୍ତି। ଥିଲେ ଆଉ ଆପଣ ମାନେ ହୁଁ ପାଣି କେତେ ପିଅନ୍ତି ଦିନୁକୁ?
ପାଣି ବହୁତ ମୁଁ ପିଦିଏ।
ଆଁ।
ପାଣି ବହୁତ ପିଇଲି
ମାନେ ବହୁତ ମାନେ କେତେ ପାଖାପାଖି।
ସେଇ ଛଅ ସତର ଲିଟର ପାଖାପାଖି।
ଛଅ ସାତ ଲିଟର। ମଣିଷ ନା ହାତୀ ନା ଓଟପକ୍ଷୀ ନା କଣ?
ସେଇ ପାଇଁ ମୁଁ ଟିକେ ଅଧିକା ପାଣି ପିଏ ତ।
ହଁ, ଅଧିକ ପାଣି ପିଇ ବୋଲି କଣ ଅଧିକ ପାଣି ପିଅ ବୋଲି କଣ ଏତେ?
ହଁ ମୁଁ, ଅଭ୍ୟାସ ହେଇଯାଇଚି।
ହଁ କଣ ମାନେ ଆପଣ ଗୋଟେ ଲିଟର ତ ଗୋଟେ ଦିନରେ ତ ପିଇ ଦଉଥିବେ?
ନା ଗୋଟେ ଲିଟର ନୁହଁ, ଗୋଟେ ଲିଟର ରୁ ଟିକେ ସ୍ଲାଇଟଲି କମ ପିଏ ଆଉ।
ଓହୋ ମତେ ତ ଲାଗୁଚି ଛଅ ସାତ ଲିଟର ମାନେ ଦିନକୁ ଆପଣ କେତେ ଜୋରରେ ପାଣି ପିଉଥିବେ ମୁଁ ଭାବୁଚି ପାଣି ପିଇଲେ କଣ ଭଲ?
ହଁ।
ମୁଁ ତ ଶୁଣିଥିଲି ଚାରି ଲିଟର ପିଇବା କଥା ଆପଣ ଆଠ ଲିଟର ପାଖାପାଖି ପିଇ ଦଉଚନ୍ତି?
ହଁ, ସାତେ ଆଉ ବେଶି ନୁହଁ।
ହ ଛଅ ସାତ ବି କଣ କମ ହେଲାଣି ଚାରି ଲିଟର ଲୋକ ପିଇ ପାରୁନାହାନ୍ତି ଆପଣ ଛଅ ସାତ ଲିଟର ପିଉଛନ୍ତି। ଆପଣ ତାହେଲେ ପାଣି ତ ନଷ୍ଟ କରୁଛନ୍ତି ବହୁତ? ହୁଁ। କଣ କରିବେ ତାହେଲେ ଲୋକ କଣ କରିବେ?
କେର। ହ୍ୟାଲୋ।
ହୁଁ ହ୍ୟାଲୋ।
ହୁଁ। ହଁ ସେହି ଭଳିଆ ପିଇ ଦିଏ ଏମିତି କିଛି
ହୁଁ ହୁଁ ଆଉ ଯୋଉ ଖାଇବା ପିଇବା କେମିତି?
ଏଠି ନିର୍ମାଲ ଖାଇବା।
ଖାଇବା ନା କମ?
ନା ନିର୍ମାଲ ଖାଇବା।
ମାନେ ବହୁତ ଖାଆନ୍ତି ନା ନର୍ମାଲ ମାନେ କମ।
ନାଇ ନର୍ମାଲ ମାନେ ସେଇ ଆପଣ ଯେତିକି ଖାଉଥିବେ ସେତିକି ମୁଁ ଖାଆହିଁ ଆଉ ବେଶୀ ଖାଆନି।
ଉଁ ହୁଁ। ଭଲ ବେଶୀ ଖାଇବେନି ବେଶୀ ଖାଇଲେ ଅସୁବିଧା।
ହ ବେଶୀ ଖାଇଲେ ଫୁଲିଯିବା ଆମେ ବି ଏମିତି ପତାଲା। ବେଶୀ ଖାଇଲେ ଆହୁରି ଫୁଲିଯିବ ଆମକୁ ବି କୁହା ହଉଛି ସବୁ ମୋଟା ହ ମୋଟା ହ
କଣ ପାଇଁ ମୋଟା ହେଲେ କଣ ଭଲ?
ମାନେ ନର୍ମାଲ ଦେଖିବା ପାଇଁ ଆମେ ବହୁତ ପତଳା ହେଇଯାଇଛୁ ନା ସେଇଥି ପାଇଁ, ବହୁତ ପତଳା ଅଛୁ?
ହଁ ପତଳା ମାନେ ପୁରା ପତଳା,
ହଁ।
ହୁଁ ହୁଁ, ।
ଆଉ ଗୋଟେ ମୋ ସାଙ୍ଗ ଗୋଟେ ଅଛି ସେମାନେ ପ୍ଲସ୍ ଟୁରେ ପ୍ଲସ୍ ଟୁରେ ଥିଲା ମୁଁ ବି ଯେତିକି ପତଲା ସେ ତାଠାରୁ ଆହୁରି ପତଲା ମାନେ ଯାହା କହନ୍ତି ପୁରା ବାଡି ଭଳିଆ। ସେମନ୍ତି ଏବେ ତା ତାକୁ ଦେଖିବ ପୁରା ହଁ ମାନେ ଜିମ୍ ଫିମ୍ ଯାଇ ପୁରା ବଡି ଫଡି ବନେଇ ପୁରା ହେଇଯାଇଛି ପୁରା ଟୋକା ଭଳିଆ ହେଇଯାଇଛି। ଆଁ ମୋଟା ମୋଟା ନୁହଁ ମାନେ ଯେମିତି ରୟ ଜିମ୍ ପିଲା ଯୋଉ ଭଳିଆ ରହନ୍ତି ସେଇଭଳିଆ ପୁରା।
ଓ ହୋ
କଣ?
ତମେ
ହଁ ବନ୍ୟା କିଛି ନାହିଁ ବନ୍ୟାପାଈ କହୁଛନ୍ତି ଘରେ କହୁଛନ୍ତି ଯାହା ତୁ ଜିମ ଫିମ ଯା ଇଏ କରେ ହେ ଗୋଟେ କିଏ ଯିବ।
ତମେ
ନାଇ
ଏ କୁଆଡେ? ଟାଇମ ସବୁ କୁଆଡେ ଯାଏ ଚବିଶ ଘଣ୍ଟା ଭିତରେ ତ ସବୁ କରନ୍ତି ଟାଇମ ସବୁ ତମର କୁଆଡେ ଯାଏ?
ଏମିତି ଟିକେ ପାଠ ପଢା ହେଇଛି ତ ଯାଇପାରେନି। ତାପରେ କଣ ଆଡୁ ସିଆଡୁ କାମ ବି ରହିଯାଏ ନ ହେଲେ ଯାଆନ୍ତି।
ହୁ ହଁ।
ଆପଣ ତ ଆମେ ଅନଲାଇନରେ ବି ଡ୍ରେସ ଆଣୁଛନ୍ତି ଅଫଲାଇନ ରେ ବି ଡ୍ରେସ୍ ଆଣୁଛନ୍ତି ଠିକ ଅଛି। ତ ଆମକୁ ସୁବିଧା କୋଉଟା ମାନେ ଆପଣ କଣ ଭାବନ୍ତି ଆପଣଙ୍କ ମତରେ କୋଉ ଜିନିଷ ଅନଲାଇରେ ଆଣିବା ନା ଅଫଲାଇନରେ ଆଣିବା। କଣ କହୁଛନ୍ତି?
ହାଲୋ।
ହଁ ଆପଣ କଣ କହୁଛନ୍ତି?
ହୁଁ ସେଟା ଅଫଲାଇନ ହି ଠିକଠାକ ଅଛି କିଛି ଖରାପ ନାହିଁ। ଅନଲାଇନ ବି ଠିକ ଠାକ ଅଛି ଅନଲାଇନ ଟିକେ
ଆ ପାଖରେ ମାନେ କଣ ବେଶୀ ସୋସିଆଲ ମିଡିଆ ଚଲେଇବାକୁ ଭଲ ଲାଗେ?
ସୋସିଆଲ ମିଡ଼ିଆରେ ରହେ ମୁଁ ଆଗରୁ ଚଲାଏ ମୁଁ ମାନେ ପୁରା ଫୁଲ ଆଟାଜଥିଲି ଇରେ ଆମର ସୋସିଆଲ ମିଡିଆରେ ରହୁଥିଲି ପୁରା। ମୁ ଏବେ ମୁଁ ଟିକେ ବାହାରି ଆଇଛି ଏବେ ଏବେ ଟିକେ ବାହାରି ଯାଇଛି ଆଉ ଟିକେ ଅସୁବିଧା ଅଛି। ସେଥି ପାଇଁ । ଏବେ ଆମେ କରୁଛୁ ନା ସବୁ ସେଥିପାଇଁ
ଓ ହୋ। ଆପଣ ଗେମ୍ ଫେମ ଖେଳନ୍ତି?
ହଁ ଖଳେ
ଆପଣଙ୍କୁ ସାର୍ଟ ପିନ୍ଧିବାକୁ ବେଶୀ ଭଲ ଲାଗେ ନା ଟି ସାର୍ଟ ପିନ୍ଧିବାକୁ କମ୍ଫର୍ଟେବୁଲ କୋଉଥିରେ ଥାନ୍ତି? ଅଁହୁ ଅଁ ଉ
ସ୍ଂ
ଆଁ
ଏମିତି କିଛି ନାହିଁ ମୁଁ ପିନ୍ଧିଦିଏ ଯେଉଁଭଳିଆ ମାନେ ଗରମ ଦିନରେ ମୁଁ ହାଫ୍ ସାର୍ଟ ପିନ୍ଧିିକି ବୁଲେ ଗଞ୍ଜିଟା ଗଞ୍ଜିଟା ପିନ୍ଧିବ ବୋଲି ଆଉ ଟି ସାର୍ଟ ବି ପିନ୍ଧିଦିଏ ଆଉ କୁଆଡ଼େ ଯିବା ଯିବି ହେଲେ ସାର୍ଟ ପିନ୍ଧିକି ଯାଏ ଆଉ
ହୁଁ
ଯିବା ନଲେ କଲେଜ ତମକୁ କୋଉଟା ଭଲ ଲାଗେ
ମତେ ଟିକେ ସାର୍ଟ ବେଶୀ ପିନ୍ଧିବାକୁ ଭଲ ଲାଗେ
କୋଉ ଭଳିଆ ସବୁ ସାର୍ଟ ସବୁ ରଖିଛନ୍ତି
ରଖିଛି ସବୁ ଭଲ ଭଲ ସାର୍ଟ
ବିଁ
ଆପଣ
ମୋର ବି ସେଇଭଳିଆ ସବୁ ଭଲ ସାର୍ଟ ଅଛି ଯେ ତାପରେ ଏବେ ମୁଁ ଭାବୁଛି ଚେକ୍ ବାଲା ସାର୍ଟ ନା ଆଣି ପ୍ଲେନ୍ ବାଲା ମାନେ ଫର୍ମାଲ ର ଆଣିବି
ହୁଁ ହୁ ଭଲ ଫରମାଲ୍ ବି ଭଲ ଚେକ୍ ବି ଭଲ ଆପଣ ଯାହା ଯାହା ଆପଣଙ୍କୁ ଭଲ ଲାଗିବ
ହୁଁ
ବୁଝିଲ
ସେଇଗୁଡ଼ା ଆଣିଲେ ଲାଭ ବି ଅଛି ଅଛି ଭଲ ବି ଦେଖାଯିବ
ହୁଁ
ସେଇ ସବୁ ଆଉ
ହୁଁ ଭଲ ଦେଖନ୍ତୁ ଆପଣଙ୍କୁ ଯାହା ମନେ ହଉଛି ମୋର ତ ସବୁ ପ୍ରକାର ସାର୍ଟ ଅଛି ମାନେ ମୋତେ ବେଶୀ ଭଲ ଲାଗେ ତ ସାର୍ଟ ପିନ୍ଧିବାକୁ ହେଥିପାଇଁ
ମୋର ବି ସେଇଆଉ ସବୁ ପ୍ରକାରର ଅଛି ଚେ ଚେକ୍ ଅଛି ଫୁଲ ପକା ବି ଅଛି ପ୍ରିଣ୍ଟେଡ ବାଲା ବି ଅଛି ତାପରେ ଫୁଲ ପକା ଅଛି ଗୋଟେ ହ୍ଵାଇଟ୍ କଲର ପୁରା ଫୁଲ ପକା ଅଛି ହେଲା ସେଇଟା ମୁଁ ବାହାର କଲି ଆଉ ଦିଟା ତିନିଟା ପୁରା ଫୁଲ ହ୍ବାଇଟ୍ ଫର୍ ପ୍ରେ ଜଷ୍ଟ ଆଣିଛି ଦିଟା ଆଉ। ଏବେ ଆଉ ଗୋଟେ ପ୍ୟାଣ୍ଟ ସାଙ୍ଗକୁ ଆଉଗୋଟ ଟି ସାର୍ଟ ଆଣିଥିଲି। ସେଟା ବିି ଭଲ ଅଛି ତାପରେ ଏବେ ଯାଇଛନ୍ତି ଘରେ ଗୋଟେ ଜାଗାକୁ ସେଠୁ ହଁ ଆଣୁଚଥିଲେ। ସେଇଆ ଆଉ।
ହଉ ଠିକ ଅଛି ମୁଁ ରଖୁଛି ହାଁ
ହଉ
ଏ ସୁନ୍ ଏ ପ୍ୟାଣ୍ଟ ର ନା କଣ?